ଆ ହଁ ମ୍ୟାଡ଼ମ ନମ ଆଜ୍ଞା ମ୍ୟାଡ଼ାମ୍ ନମସ୍କାର କଣ କରୁଛନ୍ତି?
ମ୍ୟାଡ଼ାମ ଏବେ ଖାଇ ସାରିକି ଆସିଲି।
। ଆଜ୍ଞା ମ୍ୟାଡ଼ାମ୍ ଆଜି ଆପଣ କଣ ରେସିପି ଘରେ ପ୍ରସ୍ତୁତ କରିଥିଲେ ତାର ପ୍ରସ୍ତୁତ ପ୍ରଣାଳୀ କିପରି ପ୍ରସ୍ତୁତ କରିଥିଲେ ମତେ କୁହନ୍ତୁ?
ଆଜ୍ଞା ମ୍ୟାଡାମ୍ ମୁଁ ଆଜି ଡାଲି କରିଥିଲି ଆଉ ଛତୁ ବେସର କରିଥିଲି।
ଆଜ୍ଞା ଛତୁ ବେଶର ପ୍ରଥମେ କୁହନ୍ତୁ ଆପଣ କିପରି ପ୍ରସ୍ତୁତ କରିଥିଲେ ତା ପୁରା ଡାଲି କଥା କହୀବେ।
ଆଜ୍ଞା ମ୍ୟାଡ଼ାମ ଛତୁ ବେସର ପାଇଁ
ହଉ।
ପାଇପ ପକେଇସରିଲା ପରେ ତାପରେ ଆମେ ମସ ମସଲା ପ୍ରସ୍ତୁତ କରିବା ମସଲା ବେସର ଦେଇ ପାରିବା। ବେସର ସୋରିଷ ଜିରା। ଗୋଟେ ବୁଦା ରସୁଣ ଆଉ ଖଣ୍ଡେ ଅ ନାଇଁ ସୋରିଷ ତ ଜିରା, ରସୁଣ ଆମେ ଶୁଖିଲା ଲଙ୍କା ନବା।
ହୁଁ।
ଚୁଟା ନଙ୍କା ନେଇକି ତାକୁ ଆମେ ଗୋଟେ ଗ୍ରାଇଡିଙ୍ଗ କରିଦବା ତାକୁ ଗୋଟେ ମସଲା ପ୍ରସ୍ତୁତ କରିଦବା।
ହଁ।
ହ-ଅ-ଅ-ଅ ତାପରେ ଆମେ କରେଇ ବସେଇକି କରେଇ ଟା ଗରମ ହେଇସାରିଲା ପରେ ତାଦେହରେ ଆମେ ଦବା କିଛି ରିଫାଇନ୍ ତେଲ। ତେଲ ଦେଇ ସାରିକି ଆମେ ଛତୁକୁ ଯୋଉ ରଖିଥିଲେ ଭଲ ସେ ପିଛୁଳେଇକି ତାକୁ ଭଲେଇକି ଚିପୁଡ଼ିକି ଛତୁ ଟାକୁ ଆମେ ଭାଜିବା। ତା ଛତୁ ଟା ଭାଜିବା ଛତୁ ଟୁ ବୋହୁତ ପାଣି ବାହାରିବ ତାକୁ ଟିକେ ବୋହୁତ ସମୟ ଲାଗିବ ଭାଜିବା ପାଇଁ। ତାକୁ ପାାନି ଟା ମରିବା ଯାଏଁ ଛତୁକୁ ଆପଣ ଭାଜିବେ। ଆସିଲା ପେ ଜାଣିବେ ଛତୁରୁ ପାଣି ମରିଗଲା ତାହେଲେ ଆମର ଛତୁ ଭଜା ଟା ହେଇଗଲା। ତାକୁ କାଢି ଦେବେ। ଏ ତାପରେ ଆମେ ଏବେ ଦବା ଆଳୁ। ତେଲ ପକେଇବା। ଆଳୁକୁ ଆମେ ଭାଜିବା ଭାଜି ସାଇଲା। ପରେ ଆଳକୁ ଆମେ କାଢିଦବା।
ଆଜ୍ଞା।
ଆମେ ଏବେ ଯିବା। ପ୍ରଥମେ ଆମେ କରେଇରେ ଅଳ୍ପ ତେଲ ପକେଇବା। ଆ ଏବେ ଆମେ ଅ। ତେଲ ପକେଇ ସାରିଲା ପରେ ଟିକେ ଜିରା ଜିରା ହଉ କି ଯାହା ହଉ ଟିକେ ଆପଣ ଟିକେ ପକେଇଦେବେ। ତାପରେ ପକେଇଦେବେ ମସଲା।
ମ୍ୟାଡାମ ଆପଣ ଯୋଉ କଲେନି। ଜିରା ହଉ ଯାହା ହଉ ଜିରା ବଦଳରେ ଆଉ କଣ ଯାହା ହଉ ମାନେ ଆଉ।
ଜିରା ମାନେ ଫୁଟଣ ଯାହା ପକେଇ ପାରିବେ।
ଆଜ୍ଞା।
ହୁଁ।
ଆଜ୍ଞା ମ୍ୟାଡାାମ କୁହନ୍ତୁ କୁଆଡେ କୁଆଡେ ଗପୁଅନ୍ତି।
ଆଜ୍ଞା ମାଡ଼ାମ୍ ମୁଁ କଣ କହୁଚି ଟିକେ ରୁହ ଜିରା ପକେଇସାଇଲେ କାଟିକି ରଖିଥିବା ଟିକେ ପିଆଜକୁ ଆମେ ଅକେଇବା। ମୁଁ ଟିକେ ପିଆଜ ପିଆଜଡେ ପିଆଜ ପକେଇଦବା। ଏବେ ଆମେ ପିଆଜକୁ ଟିକେ ବ୍ରାଉନ କଲର ହବା ଯାଏ ଭାଜିବା।
ଭାଜିଲେ ମସଲା। ଆମ ପ୍ରସ୍ତା ସେ ମସଲାକୁ ଆମେ ପିଆଜରେ ଦେଇଦେବା। ହେଇସାରିଲା ପରେ ବି ଏପଟ ସେପଟ କରିବା। କରିସାରିକି ଆମେ ରଖିଥିବା ଟମାଟୋ କୁ। ମସଲାରେ ପକେଇଦବା ମସଲାରେ ପକେଇ ସାରିଲା ପରେ। ଅଳ୍ପ ହଳଦୀ ଲଙ୍କାଗୁଣ୍ଡ। ପକେଇକି ତାକୁ ଆମେ ଏପଟ ସେପଟ କରି ମସଲାକୁ ବସିବା। ଅଳ୍ପ ଟିକେ ଟିକେ ପାଣି ଦେଇକି ମସଲାକୁ କଷିବା କଷିବା ମା ର ଦଶ କି ପନ୍ଦର ମିନିଟ୍ କସିବେ ବହୁତ ସମୟ କଷିବେ ନାହିଁ। କାହିଁକିନା ଏଟା ସୋରିଷ ମସଲା। ଆମକୁ ବେଶୀ ସମୟ କଷିଲେ ସୋରିଷ ମସଲା ପିତା ଲାଗିବ। କଷି ସାଇଲେ ତେଲରୁ ମସଲା ଅଲଗା ହେଇସାରିଲା ତାର ମସଲା ର କଞ୍ଚା ବାସ୍ନା ଜଣା ପଡିଯିବ କନ କଚା ବାସ୍ନା ବାହାରି ସାରିଲା ପରେ ମସଲା ରୁ ଆମେ ଜାଣିବା ମସଲା ଟା ହେଇଗଲା। ତାପରେ ଆମେ ଆଳୁ ଯୋଉ ଭାଜିକି ରଖିଥିଲେ ଆଳୁକୁ ଆମେ ତା ଧିଅରେ ପକେଇଦବା। ପକେଇସାରିଲା ପରେ।
ମ୍ୟାଡ଼ାମ ଆମେ ଆଳୁକୁ ଆଳୁକୁ ଆମେ କେତେବେଳେ ଭାଜିବା ଆପଣ ତ କହିଲେନି।
ମ୍ୟାଡାମ ମୁଁ ସେଇଟା ସ୍କିପ୍ ହେଇଯାଇଚି ମୋ କଥା ଟା ମୁଁ କହିନି। ଆଳୁ ଟା କେତେବେଳେ ଭାଜିଲି। କିନ୍ତୁ ଆମେ ଟିକେ ଆଳୁ ଟାକୁ ଭାଜିବା। ଆଳୁକୁ ଭାଜିିକି ରଖିଥିଲେ ଛତୁ ଭାଜିଥିଲେ ଆଳୁରୁ ବି ଭାଜିଥିବା। ଆଳୁକୁ ଆମେ ମସଲା ରେ ପକେଇକି ମସଲା କଷିଦବା। ତାପରେ ଏବେ ଆମେ ଛତୁକୁ ତା ଧିଅରେ ଆଡ କରିବା। କସିବା। କଷି ସାରିଲା ପରେ କଷି ସାରିଲା ପରେ ସେଥିରେ ଆମେ ପକେଇ ଦବା ଲୁଣ। ଲୁଣଦେଇ କଷିବା ଟିକେ କସିବା ପାଣି ଦେଇ ସାରିଲେ ଆମେ କୋରଣା ଏ ଢାକୁଣୀ ଘୋରେଇଦବା। ଘୋରେଇ ସାରିଲା ପରେ ତାକୁ ସିମରେ ଛାଡିଦବା। ସିମ୍ରେ ଛାଡି ସାରିଲା ପରେ ଦେଖିବେ ଆମର ସୋରିଷ ମସଲା ଟା ଏପଟ ସେପଟ କରିବା ମଝିରେ। ଏପଟ ସେପଟ ଟିକେ କରିବା ତରକାରୀ ଟିକେ ଗୋଳେଇଦବା ମଝିରେ କାଢିକି। ତାପରେ ଆମର ହେଇଗଲା ସୋରିଷ ଛତୁ ବେସ୍ର ତାପରେ ଆମେ ଧନିଆ ପତ୍ର ଗର୍ଣିଶିଂ କରିଦେବା ତାପରେ ଯଦି ଆପଣ ଚାହିଁବେ ଆମ୍ବୁଲ ଯଦି ଭଲ ପାଉଥିବେ ଖଟା ଖଟା। ତାହେଲେ ପକେଇ ପାରିବେ କିନ୍ତୁ ମତେ ଟିକେ ଆମ୍ବୁଲ ପସନ୍ଦ ସେଥିପାଇଁ ମୁଁ ଆମ୍ବୁଲ ପକେଇଛି। ଆମର ହେଇଗଲା ଛତୁ ବେସର।
ଆଜ୍ଞା ମ୍ୟାଡ଼ାମ। ଏବେ ଡାଲିର ପ୍ରସ୍ତୁତି ପ୍ରଣାଳୀ କୁହନ୍ତୁ ଆପଣ ଡାଲି କିପରି ଘରେ ପ୍ରସ୍ତୁତ କରିଥିଲେ।
ଡାଲି ଆଜି ମୁଁ ଆଜି ମୁଗ ଡାଲି କରିଥିଲି ମୁଗ ଡାଲି। ମୁଗ ଡାଲି ପ୍ରଥମେ ଆମେ ପ୍ରେସରରେ ପାଣି ନେବା। ପାଣି ଆସାରିଲା ପରେ ମୁଗକୁ ଭଲସେ ପିଛୁଳେଇକି ତା ଦେହରେ ପକେଇଦବା। ହୁଁ ଏବେ ତା ଦେିହରେ ହଳଦୀ ଲୁଣ ପକେଇବା। ଆଉ ପକେଇବୁ ପକେଇ ସାରିଲା ପରେ ତାକୁ ପେସର ର ଘୋଡ଼ଣୀ ଦେଇକି ତ ଗୋଟେ ହୁସିଲ ଦେଇଦବା। ଗୋଟେ ହୁସିଲ ଦେଇ ସାରିଲା ପରେ, ପାଞ୍ଚ ମିନିଟ୍ ଛାଡିଦବା ପାଞ୍ଚ ମିନିଟ୍ ଛାଡି ସାରା ପରେ ଆମ ଖୋଡଣୀ ଖୋଲ୍ ଖୋଲିକି ଦେଖିବା ଆମ ଡାଲି ଟା ସିଜିଚି ନା ନାଇଁ। ଡାଲିଟା ଦେଖିବେ ସିଝି ଯାଇଚି ତାକୁ ଆମେ ରସୁଣରେ ଛୁଙ୍କ ଦେବା। ପ୍ରଥମେ ତେଲ ପକେଇବେ। ତାପରେ ପକେଇବେ ଶୁଖିଲା ଲଙ୍କା ପଞ୍ଚୁ ଫୁଟଣ ଆଉ ର ଖିଛି ରସୁଣ ଛେଚିକି ରଖିଥିବେ ପକେଇଦେବେ। ରସୁଣରା ଟିକେ ବ୍ରାଉନ କଲର ହେଇସାରିଲା ପରେ ଆମର ମୁଗ ଡାଲି ଟାକୁ ସେଇ ତେଲରେ ଓଜାଡିଦେବେ ଟିକେ ଫୁ ଫୁଟେଇ ଦେବେ ଫୁଟେଇ ସାଇଲା ପରେ ଆମର ହେଇଗ ଲା ଡାଲି ପ୍ରସ୍ତୁତ। ମୁଁ ଏହିପରି ଭାବରେ କରିଥିଲି ଆପଣ ଥରେ ବନେଇକି କରିକି ଖାଇ ବେ ଏଥିରେ ହଉଚି ଆ ଆପଣ ମତେ ମତେ ଟିକେ କୁହନ୍ତୁ। କଣ ବନେଇଥିଲେ ରେସିପି? ଆଜ୍ଞା। ଆଜ୍ଞା ମ୍ୟାଡ଼ାମ୍।
ମ୍ୟାମ୍।
ଆଜ୍ଞା। ଆ
ଥାଳେ ପିଆଜ ଅଧବୁଦା ରସୁଣ ଆଉ କିଛିଟା ଅଦା। ତାକୁ ସବୁ ଆମେ ଗ୍ରାଇଣ୍ଡର ରେ ଜିରା ପକେଇକି ସୋରିଷ ପ ପକେଇକି ବାଟି ଦବା ଏ ସବୁ ଅଦା ପିଆଜ ରସୁଣ ପକେଇକି। ବାଟି ସାରିଲା ପରେ ତାକୁ ଆମର ମସଲା ପ୍ରସ୍ତୁତ ହେଇଗଲା ଏବେ ଭଜା ଭାଜିବା ପାଇଁ ଏବେ ଆଳୁକୁ ଆମେ କାଟିଦବା ସରୁ ସରୁ କି ପିସ୍ କରି କାଟି ପାରିବେ ଗୋଲ ଗୋଲ। କିନ୍ତୁ ମୁଁ ଏବେ କାଟିଛି ସରୁ ସରୁ ପିସ୍ ଯେମିତି ଆଳୁ ଭଜା ଟା ପ୍ରସ୍ତୁତ ହୁଏ ସେ ପରିକା କାଟିଦବା କାଟି ସାରିଲା ପରେ ଗ୍ୟାସ୍ଅ ଫ୍ରେମ୍ କୁ ଆମେ ଅନ୍ କରିବା ଏବଂ କରେଇ ବସେଇବା କରେଇ ବସି ସାରିଲା ପରେ ସେଥିରେ ଆମେ ରି ଫାଇନ ଅଏଲ ଦବା ରିଫାଇନ ତେଲ ଡାଳି ସାଇଲା ପରେ ସେତିରେ ଶୁଖିଲା ଲଙ୍କା ଦିଟା ପକେଇବେ ଉଁ ଆଉ ପଞ୍ଚ ଫୁଟଣ ପକେଇବେ ଆଉ କାଟିକି ଆମେ ପିଆଜ କୁ ପ କେବା ପିଆଜ କଟା ପକେଇବା ପିଆଜ କଟା ପକେଇ ସାରିଲା ପରେ ଆପଣ ତ ଫାଳେ ପିଆଜ ବାଟିଥିଲେ ତ ବେଶୀ ପିଆଜ ପ ପକେଇବେନି ଫାଳେ ପକେଇବେ ଫାଳେ ପିଆଜ ପକେଇ ସାରିଲା ପରେ ଆମେ ସେଥିରେ ଆଡ କରିବା ଇଏ କଣ କହିଲେ? ଏ ମସଲା ମସଲା ଆଡ କରିବା ଏବଂ ଆଳୁ ଭଜାକୁ ପକେଇଦବା। ଆଉ ସେତିରେ ମସଲା ର ଯେହେ ତୁମେ ଏ ମାନେ ଉଁ ହଳଦୀ ହେରିକା ଆଡ କରିନଥିବେ। ଏଥିରେ ହଳଦୀ, ଲଙ୍କା କୁଣ୍ଡା ଆଉ ଲୁଣ ଆଡ କରିବା। ଆଡ କରି ସାରିଲା ପରେ ବମ୍ ଭଜାକୁ ସିମ୍ ରେ ବସେଇ ଘୋରେଇ ଦବା। କିଛି ସମୟ ଗଲା ପରେ ତାକୁ ଗୋଳେଇ ବା ପାଞ୍ଚ ମିଣ୍ଟି ଗଲା ପରେ ଦେଖିବା ଆମର ଭଜା ଟା ସିଜି ଯାଇଥିବ ଭ ଜା ଟା ସିଝି ଗଲା ପରେ ଢଙ୍କଣିକି ଆମେ ଯୋଉ ଢାଙ୍କି ଥିବା ତାକୁ ଖୋଲିଦବା ଏବଂ ଭ ଜାକୁ ଏପଟ ସେପଟ କରିବାକୁ ଲାଗିବା। ଏପଟ୍ ସେପଟ କରିସାରିଲା ପରେ ଟିକେ ତେଲ ବୁଲେଇଦେବେ ଭ ଯେମତି ପୋଡ ପୋଡ ହେଇଯିବ ପୋଡ ପୋଡ ହେଇଗଲା ପରେ ଆମର ରେଡି ହେଇଯିବ ସ୍ଵା ଦିଷ୍ଟ ମସଲା ଦିଆ ଆଳୁ ଭଜା, ଏବେ ମୁଁ ଡାଲମା କିପରିି ପ୍ରିପେଆର କର୍ ରିଥିଲି ଆପଣଙ୍କୁ କହୁଛି ଶୁଣନ୍ତୁ। ଡାଲମା ପାଇଁ ଆବଶ୍ୟକ ସାମଗ୍ରୀ ହେଲା ଡାଲି, ଦି ପ୍ରକାର ଡାଲି ମୁଁ ନେଇ ଥିଲି ମୁଗ ଡାଲି, ହରଡ଼ ଡାଲି। ଆଉ ଏବଂ ଆମ ଘରେ ଯାହା ସବୁ ପରିବା ଥିଲା। ପରିବା ମାନେ ଆଳୁ, କଖାରୁ ଆଉ ଇଏ କଣ କହିଲେ ବିଲାତି ଆଉ ଆଉ ଆମ ଘରେ ଯାହା ପରିବା ଥିଲା ମୁଁ ସେ ସବୁକୁ କାଟି ଦେଇଥିଲି। ଗାଜ ର ଯାହାବି ପରିବା ଆପଣଙ୍କ ଫ୍ରିଜରେ ଥିବ। ସେଇ ପରିବା ଆପଣ ସବୁକୁ ସ୍କୋୟାର ସାଇଜରେ କାଟିଦେବେ। ପିଛୁଳେଇକି ପରିବା କାଟିବେ। ତା ପରେ ପ୍ରେସର କୁକରରେ ପରିବା ସବୁ ବସେଇବେ। ପା ଣି ଦେବେ। ତା ପରେ କନ୍ ଞ୍ଚାଲଙ୍କା ଛେଚା, ଅଦା ରସୁଣ ଛେଚା
ଆଜ୍ଞା।
ଲୁଣ, ହଳଦୀ ପକେଇକି ପ୍ରେସର କୁକରରେ ଗୋଟେ ସିଟି ଦେବେ। ଗୋ ଟେ ସିଟି ଦେଇ ସାରିଲା ପରେ ତାକୁ ଓହ୍ଲେଇ ଦେବେ। ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଛାଡିଦେବେ। ତାର ଛୁଙ୍କ ଦେବା ପାଇଁ ମୁଁ ଏପଟେ ଆଡ୍ କରିଥିଲି ଘିଅ କାରଣ ଘିଅ ଟା ଦେଇକି ଡାଲମା ବଘାରିଲେ ଡାଲମାର ଟେଷ୍ଟ ଟା ଦୁଇ ଗୁଣ ହୋଇଯାଏ।
ଆଜ୍ଞା।
ସେଥିପାଇଁ ମୁଁ ଆଡ୍ କରିଥିଲି ଘିଅ। ଘିଅ ଦେଇ ସାରିଲା ପରେ ସେଥିରେ ଶୁଖିଲା ଲଙ୍କା, ପଞ୍ଚୁ ଫୁଟଣ, ଭୃଷଙ୍ଗ ପତ୍ର ଆଡ଼୍ କରିଥିଲି ଆଉ କାଟିକି ଚୁନ୍ ଚୁନ୍ ରଖିଥିବା ପିଆଜ ପକେଇଥିଲି। ପିଆଜକୁ ଭାଜି ସାରିଲା ପରେ ଗ୍ୟାସକୁ ଟିକେ ସିମ୍ କରି କି ଏପଟେ ଡାଲମା ସିଝିଚି କି ନା ନାଇଁ ଦେଖ୍ ଖିବେ। ସିଝି ଗଲା ପରେ ଗୋଟେ ପାତ୍ରରେ କାଢିଦେବେ। ଗୋଟେ ପାତ୍ରରେ କାଢି ସାରିଲା ପରେ
ତାତିକି ଯୋଉ ପିଆଜ ଭାଜିକି ରଖିଥିବା ସେ କରେଇରେ ଡାଲମାଟାକୁ ଢାଳିବା ଏବଂ ଢାଙ୍କୁଣୀ ଘୋରେଇ ଦେଇ ପାଞ୍ଚ ମିନିଟ୍ ଫୁଟିଆ ବା। ଡାଲମା ପାଞ୍ଚ ମିନିଟ୍ ଫୁଟିଆ ଭିତରେ ଆପଣ କଣ କରିବେ ଗ୍ୟାସ୍ ଲଗେଇ କି ଜିରା ଭାଜିବେ। ଆଉ ଆଉ ଶୁ ଖିଲା ଲଙ୍କା ଭାଜିବେ। ଜିରା ଶୁଙ୍ଖିଲା ଲଙ୍କା ଭାଜି କି ଆପଣ ତାକୁ ଗୁଣ୍ଡ କରିବାକୁ ଲାଗିବେ। ଜିରା ଲଙ୍କା ଗୁଣ୍ଡ କରିକି ଡାଲମା ଦିହେରେ ପକେଇଦେବେ। ଆଉ ଧନିଆ ପତ୍ର ପକେଇଦେବେ। ଏବେ ଆମର ରେଡି ହେଇଗଲା ଡାଲମାକୁ ମସଲା ଦିଆ ଆଳୁ ଭଜା। ଯଦି ଆପଣଙ୍କୁ ଏଇ ରେସିପିଟି ଭଲ ଲାଗିଥିବ ତାହେଲେ ଏଇ ରେସିପି ଆପଣ ନିଶ୍ଚିନ୍ତ ଭାବରେ ଘରେ ପ୍ରସ୍ତୁତ କରି ଖାଇବେ ଯଦ୍ ଦି ଏ ରେସିପିରେ କିଛି ତ୍ରୁଟି ଅଛି ଆପଣ ମତେ ପଚାରି ପାରି
ଆଜ୍ଞା ମ୍ୟାଡ଼ାମ। ମୁଁ ନିଶ୍ଚିନ୍ତ ବନେଇକି ଖାଇବି। ଆପଣଙ୍କୁ ନିଶ୍ଚିନ୍ତ ଜଣାଇବି।
ହଁ ମ୍ୟାଡାମ ଆଜିର କଲ ଟିକି ମୁଁ ଏଇଠି ସମାପ୍ ତ କରୁଛି। ରହୁଛି ଧନ୍ୟବାଦ।